ଆପଣଙ୍କୁ ଶୁଭୁଛି ମୋ ଭଏସ୍?
ହଁ-ହଁ ଶୁଭୁଚି, ତମକୁ ଶୁଭୁଚି?
ହଁ-ହଁ ଶୁଭୁଚି, ଆପଣ ଏବେ କଣ କରୁଚନ୍ତି?
ମୁଁ ଏଇଠି ବସିଥିଲି ଆଉ, ତମେ କଣ କରୁଚ?
ମୁଁ ବି ସେଇ ଯାଇଥିଲି ଟିକେ ବାହାରକୁ ଏବେ ଆସିକି ବସ୍ଚି ଘରେ ଆଉ।
ଆଚ୍ଛା-ଆଚ୍ଛା କୁଆଡେ ଯାଇଥିଲ?
ମୁଁ ଟିକେ ଦେ ଦେହ ଖରାପ୍ ଥିଲା ତ ମେଡିକାଲ୍ ଯାଇଥିଲି।
ଆଚ୍ଛା-ଆଚ୍ଛା, ତମ ଦେହ କଣ ହେଇଚି?
ଦେହ ମୋର ମୁଁ ପାର୍କ ଯାଏ ସବୁବେଳେ ଚାରିଟା ବେଳେ ସେମ୍ତି ଯାଏ। ତ ସେଇ ଟାଇମ୍ ରେ ଥରେ ଏନ୍ତି ପିଲା ତ ପାର୍କରେ ଖେଳନ୍ତି ବହୁତ୍ ତ ସେଇଠି ଯୋଉ ବସିଥିଲି ପାର୍କରୁ ଗୋଟେ ବଲ୍ ପିଲା ଖେଳୁଥିଲେ ଗୋଟେ ଛୋଟ ପିଲାଟେ ସେ ଜୋରେ ବାଡେଇ ଦେଲା ସେ ବଲ୍ ଆସିିକି ମୋ ହାତରେ ବାଜିଲା ମୋର ଆଗରୁ ଟିକେ ସେମ୍ତି ହାତ ବିନ୍ଧା ବିନ୍ଧି କରେ ଛୋଟବେଳୁ। ତ ସେ ଯେହେତୁ ସେଟା ବଲ୍ ଟା ବାଜିଲା ବାଜିଲାଣି ବୋଧେ ସେ ଦଶ୍ ଦିନ୍ ଖଣ୍ଡେ ହେଲାଣି। ତ ସେଇ ଦିନରୁ ସେ ହାତଟା ସେମ୍ତି ମୋର ଖାଲି ବିନ୍ଧୁଚି, ମୁଁ ଯାଇଥିଲି ମେଡିକାଲ୍ ଦେଖେଇ ମେଡିସିନି ଆଣି ଖାଇଥିଲି ତଥାପି ସେ ପୁଣି କମୁନି ବିନ୍ଧା ବିିନ୍ଧି କରୁଚି ଏମ୍ତି। ଅଟା ଫଟା ଚକଟିଲେ କି ଅଟା ଉଁ ରୁଟି ବେଲିଲେ ଏମ୍ତି ସବୁ ବିନ୍ଧା ବିନ୍ଧି କରୁ ଚି, ତ ମୁଁ ସେଇ ପାଇଁ ଯାଇଥିଲି ପୁଣି ଆଜି।
ଆଚ୍ଛା-ଆଚ୍ଛା ହଁ ତମେ ପାର୍କ ଯାଅ ମୁଁ ତମକୁ ଦେଖିଚି ବହୁତ୍ ଥର।
ହୁଁ ଆଉ ଆପଣ ଆଜି କଣ ଖାଇଥିଲେ?
ମୁଁ ଆଜି ଖାଇଥିଲି ଭା ତ ମାଛ ତରକାରୀ ଆଉ ଯୋଉ ମାଛ ମଞ୍ଜି ପିଠା, ତମେ କଣ ଖାଇଥେଲ?
ମୁଁ ଖାଇଥିଲି ସେ ପଖାଳ ଆଉ ଆଳୁ ଜହ୍ନି ଏ ଯୋଉ ଚକଡା। ଆଉ ଅଣ୍ଡା ଆମ୍ଲେଟ୍।
ଆଚ୍ଛା-ଆଚ୍ଛା ତମୁକୁ ଆଇଁଷ ଭଲ୍ ଲାଗେ?
ଆଇଁଷ ନାଇଁ ଆଇଁଷ ବେଶୀ ଭଲ୍ ଲାଗେନି ମତେ। ହେଲେ ଖାଏ-ଖାଏ ତ ଅଳ୍ପ-ଅଳ୍ପ ଖାଏ ସେମ୍ତି ହେଲେ ମତେ ବେଶୀ ଭଲ୍ ଲାଗେନି ଆଇଁଷ। ଯଦି ଆଇଁଷ ସାଧା ଭିତୁରୁ ଗୋଟେ ଯଦି କିଏ କହିବ ବାଛିବା ପାଇଁ ତାହେଲେ ମୁଁ ନିହାତି ତି ନିରାମିଶ ହିଁ ବାଛି
ଆଚ୍ଛା-ଆଚ୍ଛା
ଆଚ୍ଛା, ତ ଉଁ ତମ ଦେହ ଏବେ କେମ୍ତି ଅଛି, ମାନେ ମେଡିସିନ୍ ଫେଡିସିନ୍ ଦେଲେ ଡକ୍ଟର୍?
ଆପଣଙ୍କୁ।
ହୁଁ ମତେ-ମତେ ଆଇଁଷ ବେଶୀ ଭଲ୍ ଲାଗେ।
ଆଚ୍ଛା।
ହୁଁ। ମୁଁ ମଝିରେ ଛାଡି ଦେଇଥିଲିି ଆଇଁଷ, ମୁଁ କଣ ପାଇଁ କେଜାଣି ଇଚ୍ଛା ହେଲା। ଅ ମୁଁ ଛାଡି ଦେଇଥିଲି ତିନି ଚାରି ବର୍ଷ ଖଣ୍ଡେ ଛାଡି ଦେଇଥିଲି। ତାପରେ ମୋ ଦେହ ଭଲ ରହିଲାନି, ଡ କ୍ଟର କହିଲେ ମାନେ କ୍ୟାଲସିୟମ୍ ଆଉ ଏଗୁଡା ସବୁ ପ୍ରୋବ୍ଲେମ୍ ହେଲା, ମୁଁ ଛୋଟବେଳୁ ବହୁତ ଖାଏ। ଖାଏ ନା ତ ମଝିରେ ଏମିତି ହଠାତ୍ ଛାଡିଦେଲି ଯୋଉ ଦେହ ଖରାପ ହେଇଗଲା।
ହଁ।
ତ ଏବେ ଖାଉଛି ଆଉ।
ଆଚ୍ଛା। ହଁ ସେମିତି ତାକୁ ଆଇଁଷ ଫାଇଁସ ଛାଡ଼ିଦେଲେ ଯେଉଁ ପାଟିରେ ଘା ବେଶୀ ହୁଏ ଆଇଁଷ ଯଦି ନ ଖାଇବ ଏମତି ଛା ଛଡା ଛଡି କରିଦେଲେ ସେମିତି ବି ହୁଏ ମୁଁ ଦେଖିଛି।
ଆଉ ଆପଣ ସନ୍ଧ୍ୟାବେଳେ କଣ ଖାଇଥିଲେ ନା ଖାଇନାହାନ୍ତି?
ମୁଁ ଖାଇବି ଏବେ ଚାହା ଆଉ ସେ କଣ ଛଣାଛଣି ଆଣିଛନ୍ତି ଖାଇବି ଆଉ।
ଆଚ୍ଛା ଆଉ ରଜ ପାଇଁ କଣ ପ୍ଲାନ୍ କରୁଛନ୍ତି ଯିବେ ବୋଲି କୁଆଡେ ପ୍ଲାନ୍ ହେଇସାରିଲାଣି?
ହଁ ଗାଁକୁ ଯିବାର ତ ପ୍ଲାନ ହେଇଥିଲା। ଦେଖ ଯାଉ କଣ ହଉଛି ଗାଁରେ ଗରମ ବହୁତ ଜୋରସେ ହଉନି କି ଠିକ ନାହିଁ ଗାଁ କୁ ଯିବା ଗାଁ କୁ ଯିବି ନହେଲେ ଏଇଠି କୁଆଡେ ବୁଲାବୁଲି କରିବି ଆଉ ସେମିତି କିଛି ଭଲ ଆଉ ସ୍ପେସିଆଲ କିଛି ନାହିଁ।
ହଁ ଗରମ ତ ହଉଛି। ମୋର ସେମତି ନାହିଁ ମୋର ଆମର ଯୋଉ ପ୍ଲସ୍ ଟୁରେ ହଷ୍ଟେଲରେ ରହୁଥିଲି ନାଁ ତ ସାଙ୍ଗ ପିଲା ଆ ସରିଲାଣି ନା ବର୍ଷେ ହେଲାଣି। ତ ଆମେ କେବେ ଦେଖା, ଦେଖା କରିନୁ ତ ସାଙ୍ଗ ପିଲା ସମସ୍ତେ ଏମତି ଗ୍ରୁପ ଗ୍ରୁପ୍ ଗୋଟେ ବନେଇକି ଫିଷ୍ଟ କରିବେ ବୋଲି ସେମତି କହୁଥିଲେ ଆଉ। ଆଉ ଯଦି କରିବେ କହୁଛନ୍ତି। ତ ଏଇ ରଜ ବେଳକୁ କରିବା ପାଇଁ କେବେ କରିବେ ଆଉ ଠିକ ନାହିଁ ଦେଖିବା ଆଉ।
ଓହୋ ତମେ ଯୋଉ କୋଉ ସ୍କୁଲରେ ମାନେ କୋଉ କଲେଜରେ ପଢୁଥିଲ?
ମୁଁ କେନ୍ଦ୍ରାପଡାରେ ପଢ଼ିଥିଲି ଆମ ସେ କେନ୍ଦ୍ରାପଡାରେ ଘର ନା ତ ସେ କେନ୍ଦ୍ରାପଡା କଲେଜ। କେନ୍ଦାପଡା ଅଟୋନମୋସ କଲେଜରେ ପଢୁଥିଲି।
ସେଇଟା ତ ବଡ କଲେଜ ଟା ନା? ହଁ ମୁଁ ଶୁଣିଛି।
ହଁ ସେଟା କେନ୍ଦ୍ରାପଡାର ବୋଧେ ସବୁଠୁ ବଡ କଲେଜ।
ଓ ହୋ କେନ୍ଦ୍ରାପଡାର ଅ ବଡ କଲେଜ ମୁଁ ଗୋଟେ କଲେଜ ନାଁ ଶୁଣିଥିଲି। ଢେଙ୍କାନାଳ ସାଇଡରେ ବୋଧେ ସେଇଟା ଥିଲା ସେଟା ମାନେ ଓଡିଶାର ବହୁତ ବଡ କଲେଜ ସେଟା ଗୋଟା।
ସେଟା କୋଉ କଲେଜ ହେଇଥିବ ହେଲେ ଆମର କେନ୍ଦ୍ରାପଡା ଅଟୋନୋମସ ତ କେନ୍ଦ୍ରାପଡାର ବଡ କଲେଜ ମୁଁ ତ କେନ୍ଦ୍ରାପଡାରେ ହିଁ ଯେ ଯେହେତୁ ସେଇଠି ଥିଲି ଆମ ଘର ସେଇଠି ନା ତ ସେଇଟା ସେଇଠୁ ଆସିଗଲା ବି ଫାଷ୍ଟରେ ଫାଷ୍ଟ ସିଲେକ୍ସନରେ ତ ସେଇଠି ପଢିଲି ଆଉ।
ଆଚ୍ଛା ଆଚ୍ଛା ମୁଁ ଆମ ଘର ବି ଆମ ଗାଁ ହଉଛି କୋଉଠି କହିଲ ଜଗତସିଂହପୁର।
ହଁ ଆଚ୍ଛା ସେଇଠି ପାଖାପାଖି ତ।
ଆଉ ଆପଣ କଲେଜ ଟ୍ରେନରେ ଯାଆନ୍ତି?
ନ ନା ଟ୍ରେନରେ ନୁହ। ହଁ ଜଗସିଂହପୁର ତ ଏଇ ମାନେ ଆମ ଗାଁ ଏଇଠୁ କେତେ ଟାଇମର ବାଟ କି ଯେ ଦି ଘଣ୍ଟା ତ ନହେଲେ ଅଢେଇ ଘଣ୍ଟାର ବାଟ।
ଆଚ୍ଛା।
ହୁଁ ତ ଆମେ ଗାଡିରେ ଯାଉଭାରି। ଗାଡି ନହେଲେ ଏଇ କାରଫାର ହେଲେ ପଳାଉ ଆ ଟ୍ରେନରେ ଗଲେ ଟିକେ ବେଶୀ ଟାଇମ ଲାଗେ। ନହେଲେ ବସରେ ବି
ହଁ -ହଁ
ହୁଁ
କେବେ ଏଇ ମାନେ କୁଆଡ଼େ ଯାଇଛନ୍ତି।
ହ ହଁ ଟ୍ରେନରେ ମୁଁ ବହୁତ ଥର ଯାଇଛି। ଆମ ଜେଜେ ରହୁଥିଲେ। ସରି ଅଜା ରହୁଥିଲେ ପାରାଦ୍ୱୀପ ରେ ଆଗରୁ ମାନେ ମୁଁ ଯେତେବେଳେ ଛୋଟ ଥିଲି। ମୁଁ ବହୁତ ଥର ତାଙ୍କ ଘରକୁ ଯାଇଛି। ଟ୍ରେନରେ ଟ୍ରେନରେ ମତେ ଖାଲି ଖାଇବାକୁ ଇଚ୍ଛା ହୁଏ। ଯୋଉମାନେ ସବୁ ଆ କି ଆସନ୍ତି। ଆଉ ଆ ଆଉ ଏଇ ଯୋଉ ପୂର୍ବ ବର୍ଷ ଡିସେମ୍ବରରେ ଯାଇଥିଲି। ଉ ଉତ୍ତରପ୍ରଦେଶ ଯାଇଥିଲୁ। ଏଇ ଯୋଉ ବୃନ୍ଦାବନ ମଥୁରା ହେରିକା
ଆଚ୍ଛା! ବୁଲିବା କେମିତି ସବୁ କଟିଲା ସେଗୁଡା
ହଁ ବଢିଆ କଟିଲା। ହଁ ଭଲ ଲାଗିଲା ତାକି ମୁଁ କାକି ମାସ ହ ହଁ ସେଇ ଟାଇମରେ ଯାଇଥିଲି। ଲୋକ ଲୁଚାଇଲେ ତ ବହୁତ ରେଟ୍ ମାନେ ହଷ୍ଟେ ଯୋଉ ଇଏ ଗୁଡାକ ରୁମ୍ ଗୁଡାକ ଏତେ ରେଟ ନେଲେ ସେମାନେ ବାକି ବୁଲାବୁଲି ବଢିଆ ହେଲା ମାନେ ଠାକୁରଙ୍କର ମାନେ ଏଠି କଣ ପୁରୀରେ ଅଳ୍ପ ଜାଗା ଅଛି। ସେଇଥିରେ ପୁରା ଠେଲା ପେଲା ହେଇକି ଲୋକ କ ଯାଉଛନ୍ତି। ହେଲେ ସେ ସେଠି ସେମିତି ନୁହଁ। ସେଠି ବହୁତ ବଡ ଜାଗା ଥାନ୍ତା ଲୋକମାନେ ପୁରା ଆରେଞ୍ଜ ହେଇକି ଯାଆନ୍ତି। ବେଶୀ ଠେଲା ପେଲା ନୁହ ବଢିଆ ଦେଖା ହେଲା। ପୁରା ସେ ଜାଗା ଟା ପୁରା ବୁଲିଲୁ। ଆସିଲୁ ତାପରେ ଦି- ଦିଲ୍ଲୀ ଟିକେ ଯାଇଥିଲୁ। ଟିକେ କାମ ଥିଲା ଆମ ଭାଇର ଆଉ ସେଠି ଆମର ରିଲେଟିଭ ବି ଅଛନ୍ତି। ଦିଲ୍ଲୀ ଯାଇକି କି ଆସିଲୁ।
ଆଛା! ଭଲ ଡ୍ରେନ୍ ସ ଫେର୍ ସବୁ କେ ଟ୍ରେନ ସଫର କେମିତି ଲାଗେ
ଟ୍ରେନ୍ ସଫର ସବୁଠୁ ବେକାର ଲାଗେ ମତେ ଜାଣିଛ। ହଁ ସାଙ୍ଗମାନଙ୍କ ସହିତ ଗଲେ ଭଲ ଲାଗନ୍ତା। ଫ୍ୟାମିଲି ମେମ୍ବର ସହିତ ତମେ ଗୋଟେ ଦେ ଦି ଦିନ ଏମତି ବସିବ ଟ୍ରେନରେ
ହଁ ସେଇଟା ତ
ହଁ ପୁଣି ସେ ତେବେ କିଛି ଲୋକଙ୍କର ଯୋଉମାନଙ୍କର ସିଟ୍ କନଫର୍ମ ହେଇନଥିବ। ସେମାନେ ଆସି ବସି ପଡ଼ୁଥିବେ ତମେ କମ୍ଫର୍ଟେବୁଲ ଫିଲ୍ କରୁନଥିବ।
ହଁ- ହଁ
ହୁଁ, ଏଇଆ ହଉଛି କଥା ଆଉ କଣ
ଆଉ ତମର ଏଇ ଟ୍ରେନ କି ବସ୍ ଫସରେ ଗଲେ ବାନ୍ତି ଫାନ୍ତି ହୁଏ।
ନା ମୋର ବେଳେ ବେଳେ ହୁଏ। ମାନେ ବସରେ କେବେ ହୁଏନି ମୋର କାରରେ ବେଳେ ବେଳେ ହୁଏ। କାରରେ ମନେକର ମୁଁ ଖାଇ ଦେଇକି ଯଦି ଯାଇଥିବି ଭାରି ସେ ସ୍ମେଲରେ ମୋର ହେଇଯାଏ।
ହଁ କାରରେ ଯୋଉ ଭିତରେ ଏସିି ଦେଇ ଦିଅନ୍ତି। ସେଇଟା ମ ବେଶୀ ଇଏ ଲାଗେ ବୋଧେ ପବନଟା ହେଲେ ସେଟା ଭଲ ହଁ ବାହାର ପବନ ଟା ଭଲ କିଛି ଲାଗେନି।
ହଁ ତମ ତମର ମାନେ ବାନ୍ତି ହୁଏ। ଟ୍ରେନ କି ବସରେ ଗଲେ।
ଟ୍ରେନରେ ମୁଁ ଏଯାଏ କେବେ ଯାଇନି କୁଆଡେ, ମୁଁ ତ ତାପରେ ବସରେ ଗଲେ ସେମିତି ଲାଗେ ମୁଁ ବସ୍ ରେ କିଛି ଟାଇମ ବସିବି ମୁଁ ଯେବେ ଗାଁରୁ ଗାଁକୁ ଯାଏ ଗାଁକୁ ଏଠି ଗାଁରୁ ଏଠିକି ଆସେ ମୁଁ ଫାଷ୍ଟ ଟିକେ ବସିଥିବି କିଛି ବାଟ ବସିବି, ତ ମୋ କଲେଜ ଯାଏ ମୁଁ ଯୋଉ ପ୍ଲସ ଟୁ ରେ ପଢ଼ୁଥିଲି ମୋ କଲେଜ ଯାଏ ଭଲ ସେ ପୁରା ବସିଥିବି। ମାନେ ବଢିଆସେ ଏମିତି ହସ ମଜା କରି ଅନେଇ ଅନେଇ ଆସିଥିବି ଦେଖ ଏଇବାଟେ ଏମତି ସବୁ ଦେଖେଇ ଦେଖେଇ ଆସୁଥିବି। ହେଲେ ତାପରକୁ ମୋର ଷ୍ଟାର୍ଟ ହେଇଯିବ ମାନେ ଟିକେ ମୁଣ୍ଡ ବୁଲିଆ ଟାଇପର ଏମିତି ଟିକେ ଲାଗେ ତ ମୁଁ ସେଠି ଶୋଇ ପଡେ। ମୁ ଶୋଇ ପଡିଲା ପରେ ପବନ ତ ହଉଥାଏ ଶୋଇ ପଡିଲେ ଆଉ କିଛି ଲାଗେନି।
ଆଚ୍ଛା ଆଚ୍ଛା ଅ ହଁ ହଁ ମାନେ ଟ୍ରେନ ରୁ ବି ଦେଖି ଦେଖି ମାନେ ଟ୍ରେନ ହଉକି ବସ୍ ହଉ ଦେଖି ଦେଖି ଆସିବାକୁ ବହୁତ ଭଲ ଲାଗେ।
ହଁ। ସେଇଟା ଯେତେବେଳେ ଭାବୁଥିବୁ ମୁଁ ଯେତେବେଳେ ହଷ୍ଟେଲରେ ଘରକୁ ଯାଏ ମୁଁ ସେଇ ବାଟ ଦେଇକି ଯାଏନା ମୁଁ ସେଇଟା ଦେଖୁଥିଲି ମାନେ ଆଗରୁ ଏଇ ବାଟ ଦେଇକି ବସରେ ପୁଣି କୋଉଠି ବସ ସେ ସିଟ୍ ବି ନଥିବ ବସରେ ସେତି ଠିଆ ହେଇ ହେଇକି ଯାଉ। ଘରୁ ଯାଇ ପନ୍ଦର କୋଡିଏ ମିନିଟ ହବ ବାଟ ମୁଁ ସେମତି ବସୁ ଠିଆ ହେଇ ହେଇକି ଯାଉ।
ହଁ ମାନେ ଅଳ୍ପ ବାଟ। ହଁ ତମର ଘର ମାନେ ଭୁବନେଶ୍ୱରରୁୁ କେତେ ଟାଇମ ଲାଗେ ତମ ଗାଁକୁ ଘରକୁ ଯିବାକୁ ମାନେ ଗାଁ କୁ
ଘରକୁ ଯଦି ଆମେ ଯିବୁ ମାନେ ବାଇକ ରେ ଯଦି ଯାଏ ତାହେଲେ ତିନି ଘଣ୍ଟା ଖଣ୍ଡେ ଲାଗିବ। ମାନେ ବହୁତ ଜଲ୍ଦି ଯଦି ପୁରା ସ୍ପିଡ ରେ ଯିବି ତାହେଲେ ଦି ଘଣ୍ଟା। ଆଉ ଯଦି ଏମତି ଯେମିତି ନର୍ମାଲ ଯାଆନ୍ତି ସେମିତି ଗଲେ ତିନି ଘଣ୍ଟା ଖଣ୍ଡେ ଲାଗିବ। ଆଉ ଉ ଯଦି ବସ୍ ସ ରେ ଯିବୁ ବସ ଗଲେ ତ ଆମକୁ ଏଠୁ ଚାରି ଚାରି ଚାରି ଘଣ୍ଟା ପାଞ୍ଚ ଘଣ୍ଟା ପା
ଆଚ୍ଛା ଆଛା ତମର ତାହେଲେ ଟିକେ ଭିତରକୁ ହେଇଥିବ ଘର ଉ। ଓ ବସରେ ବି ଟିକେ ଲେଟ ହୁଏନି କି? ହାଲୋ। ହାଲୋ। ହାଲୋ।